ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ନମସ୍କାର ଆଜ୍ଞା।
ନମସ୍କାର।
ଆଜ୍ଞା ଭଲ ଅଛନ୍ତି?
ଆଜ୍ଞା କଣ କରୁଚ?
ହେଇ ଆସିଚି ପଦାକୁ ଟିକେ ଆଉ।
ଦେହ ଭଲ ଅଛିି?
ଆଜ୍ଞା ବନ୍ଧୁ ଦେହ ଭଲ ଅଛି ଆଉ ଆପଣଙ୍କ ଦେହ?
ମୋ ଦେହବି ଭଲ ଅଛି ଆପଣଙ୍କ ଦେହ ଖରାପ୍ ଥିଲା ଯୋଉ ଭଲ ହେଇଗଲାଣି?
ଆଜ୍ଞା ବନ୍ଧୁ ହେଇ ଦେଖିବାକୁ ଯାଇଥିଲି ମେଡିକାଲ୍ ପା।
ଥଣ୍ଡା ହେଇଯାଇଥିଲା ଟିକେ।
ହଁ ଥଣ୍ଡା ଜର ଟିକେ ହେଇଯାଇଥିଲା ଆଉ।
ଥଣ୍ଡା ହେଇଥିଲେ ଏଇ ଯୋଉ ଔଷଧ ଟିକେ ଅଧିକ ଖାଆନ୍ତୁନି। କାହିଁକିନା ଔଷଧବି ଖାଇବା ସବୁବେଳେ ଭଲ ନୁହଁନା ନିଶା ହେଇଯିବ ଗୋଟେ। ତମାନେ ଏଇ ଘ ଖଟକା ମଟକା ଜିନିଷ ଟିକେ ଖାଅ।
ଆଜ୍ଞା ମାମୁ।
କାଢା ଫାଡ଼ା କରିକି ଟିକେ କୁଅ ମାଆଙ୍କୁ କୁଅ ଦେବେ। ଆଉ ଅଦା ଛେଚିକି ତାଦେହରେ ଟିକି ନହେଲେ ଏ ମୁହୁ ଦେଇକି ଆଁ ତାକୁ ଟିକେ ଖାଅ ନହେଲେ ତୁଳସୀ ପତ୍ର ସକାଳୁ ଉଠିକି ଗାଧେଇ ସାରିକି ତୁଳସୀ ପତ୍ରରେ ମୁହୁ ଟିକେ ଖାଅ ସେଭଲ ହେଇଯିବ ଥଣ୍ଡା।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଖାଉଚିବା ସକାଳୁ ତ ନାଲି ଚାରେ ଗୋଲମର୍ଚ ପକେଇକି ମମି କରିକି ଦଉଚି ପିଉଚି। କାଢ଼ା ଭଳିଆ।
ଆଜ୍ଞା ଖାଇଥିଲେ କଣ ଆଜିି?
ଆଜି ଖାଇଥିଲୁ ଭାତ ଆଳୁ ବାଇଗଣ ଛୁଇଁ ତରକାରୀ ଆଉ ଉଁ ଆଉ ଆଳୁ ବାଇଗଣ ଛୁଇଁ ତରକାରୀ ଆଉ ଆମ୍ବ ଖଟା ଆଉ ଆମ୍ବ ଆଉ ଅଁ ପୋଇଁ ତରକାରୀ ଆଉ ଏତିକି ଆଉ।
ଆଜ୍ଞା।
ଆପଣ କଣ ଖାଇଚନ୍ତି।
ଆ ମୁଁ ଖାଇଥିଲି ଆଜି ଭାତ ଡ଼ାଲମା ଆ ଛୁଇଁ ଆଳୁ ଭଜା ଆଉ ଉଁ ଲେମ୍ବୁ ରସୁଣ ଦଳା ଆଉ ହଉଚି ପୁଟଳ ଆଳୁ କଷା ଦହି ବାଇଗଣ ଆମ୍ବ ଏଇତ ଆମ୍ବତ ଏବେତ ଖରା ଦିନ ମାନେତ ଆମ୍ ବ ଯାହା ହେଲେବି ଖିଆ ହବ ଆଉ। ତମର ଗ ଆମ୍ବ ଗଛ ଅଛିନା?
ହଁ ବନ୍ଧୁ ଆମ୍ବ ଗଛ ଆମର ଅଛିବା ଦି ଚାରିଟା।
ଆଉ ଆପଣଙ୍କ ଘରେ ପରିବା ଫିରିବା କଣ ଲଗେଇଚ?
ଆମ ଘରେ ଜହ୍ନି ସେ ପାଳଙ୍ଗ ଶାଗ ନେଉଟିଆ ଶାଗ। ଆଉ କାକୁଡ଼ି ବିଲାତି ବନ୍ଧାକୋବି ଏସବୁ ଲାଗିଛି ଆଉ ଆମର ସ ସବୁ ପ୍ରକାର ପରିବା ହୁଏ, ଆଉ ବନ୍ଧୁ ଦେହପା ଭଲ?
ହଁ ଦେହ ପ ଭଲ ଅଛି ଘରେ ସମସ୍ତଙ୍କ ଦେହ ଭଲ ଅଛି ମା ବାପା ସମସ୍ତଙ୍କ ଦେହ ଭଲ ଅଛି?
ହଁ ବନ୍ଧୁ ମୋ ମମି ପଳେଇଛି କଟକ ଟିକେ ବୁଲିବା ପାଇଁ ଦିଦି ଘରକୁ। ଆଉ ମୋ ବାପା ଅଛନ୍ତି ଭଲ। ଆଉ ମୋ ଦିଦିର ଆଜି ଜନ୍ମଦିନ ତ ତାକୁ ଉଇସ୍ ଫ୍ଵିସ୍ କରିଥିଲି ସକାଳୁ। ଏଇ ସବୁ ଆଉ।
ହଁ ମୋ ତରଫରୁ ବି ତାଙ୍କୁ ଜନ୍ମଦିନର ଶୁଭେଞ୍ଛା ଜଣେଇ।
ହଁ ମୁଁ ଜଣେଇ ଦେଇଛି ଆପ ତମେ କହିଥିଲ ପା।
ଆଜ୍ଞା ମୁଁ କହିଲି କି ଆଉ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ସବୁ?
ଆମ ପରିବାରେ ବାପା ମମି ମୁଁ ମୋ ଦିଦି ଆଉ ଜି ଦାଦା ଖୁଡ଼ି ଜେଜେମା। ମଝିଆଁ ବାପା ମଝିଆଁ ମା ଏଇ ଆଉ।
ଅହ ତମର ଆମ ପରିବାରରେ ବି ଆମର ବୋହୁତ ବଡ଼ ପରିବାର ଆମ ପରିବାରରେ ମୋ ବାପା ଜିଏ ସେ ଚାରି ଭାଇ ମୋ ଆଉ ଜଣେ ମୋ ପିଇକି ଅଛନ୍ତି ଆଉ ଆମ ପରିବାରରେ ମୋ ବାପା ମୋ ବା ବା ମମି ବାପା ମା। ଆଉ ବଡ଼ ବାପା ବଡ଼ ବୋଉ ଦାଦା ଖୁଡ଼ି। ଆ ସାନ୍ ଦାଦା ସାନ୍ ସାନଖୁଡ଼ି। ଆଉ ମୋ ସାନ ଖୁଡ଼ି ଯିଏ ତାଙ୍କର ଦିଟା ଝିଅ। ଆଉ ମୋ ବଡ଼ ବାପାଙ୍କର ଗୋଟେ ପୁଅ ଆଉ ଆ ଆମେ ହଉଛୁ ତିନି ଭଉଣୀ ଏଇସବୁ କଥା।
ଆଉ ବନ୍ଧୁ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି ଏବେ ଗରମ ତମ ସେପଟରେ କେମିତି ହଉଛି?
ହଁ ବନ୍ଧୁ ଭାରି ଗରମ ହଉଛି ପଇଁଚାଳିଶ ଡ଼ିଗ୍ରୀ ଟା ଲାଗୁଛି ପଇଁଚାଳିଶ ତା ପମାତ୍ରା ବୋହୁତୁ ହୋଉଛି ମିନିମମ୍ ପ ଲାଗୁଛି ସେ ପ୍ରାୟ ତର ପ୍ରାୟତଃ ପଞ୍ଚାବନ ଭଳିଆ ଲାଗୁଛି। ପଇଁଚାଳିଶି ତାପମାତ୍ରା ପଞ୍ଚାବନ ଭଳିଆ ଲାଗୁଛି ଦେହ
ଏ ଖରାଟା ବି ବୋହୁ ଜୋରେ ହୋଉଛି ନା ଅଂଶୁହାତରେ ବି ଲୋକଙ୍କ ଦେହ ପୁରା ମାନେ ମାନେ ପୁରା ଦେହ ଖରାପ ପୁରା ହେଇଯାଉଛି। ଏଇ ବୁଢ଼ାବୁଢ଼ୀ ମାନଙ୍କର ମାନେ ଏ ଯୋଉ ଯୋଉମାନଙ୍କର ବୟସ ହେଇଗଲାଣି ସେମାନଙ୍କର ମାନେ କଣ ୟୋ ସେମାନେ ଖରାକୁ ବେଶି ବାହାରିବା କଥା ନୁହଁ ଅଁ। ଯେଜିବିି ଯିବେ ମାନେ କଣ ଛତା ବତା ନେଇକି କି ପାଣି ବୋଟଲ ନେଇକି ଯିବା କଥା।
ଆଉ ବନ୍ଧୁ ମୁଁ ଆଉ କହିବି? ଆଉ ଆମର କଣ ଆଜି ସକାଳୁ କରିଥିଲି ବନ୍ଧୁ?
ଆ କଣ କରିଥିଲେ ଆପଣ?
ବନ୍ଧୁ ମୁଁ ସକାଳୁ ଉଠିଲି ପାଞ୍ଚଟା ଏଳୁ ବୁଝିଲେ? ଆଉ ତାପରେ ଟିକେ ଦୌଡ଼ା ଦୌଡ଼ି କଲି। ତାପରେ ସକାଳୁ ଟିକେ ତମ୍ବା ଜଗ୍ ରେ ପାଣି ଥିଲା ବାସି ପାଣି ଟିକେ ପିଇଲିି ବନ୍ଧୁ ବୁଝିଲେ ବନ୍ଧୁ।
ଆଜ୍ଞା।
ଆଉ ତାପରେ ଟିକେ ଗାଧେଇକି ତାପରେ ଖାଇକି ତାପରେ ଟିକିଏ ଯାଇଥିଲି ଭାଇ ସହିତ ଡ୍ରେସ୍ ଆଣିବାକୁ ପୋଷାକ। ତା ପୋଷାକ ଆଣିବାକୁ ଯାଇଥିଲି ରଜ ପାଇଁ ତାର। ଆଉ ସେନ୍ ଟେ ଆଣିବାକୁ ଯାଇ ଥିଲି ତାଙ୍କର ରଜ ପାଇଁ ସେ ଯିବେ ତ ତାଙ୍କ କଲେଜକୁ। ବୁଝିଲେ ବହନ ତ ଆଉ ହୋଉଚି ନା ବନ୍ଧୁ ମୁଁ ଡ୍ରେସ କିଣିନି କିଣିବି ଆଉ।
ହଁ।
ବନ୍ଧୁ ଆଉ ବାପା ଭଲ ଅଛନ୍ତି?
ହଁ ବାପା ଭଲ ଅଛନ୍ତି। ଗରମ ତ ଜୋଉ ହୋଉଛି। ଭଲ ଅଛନ୍
ଆଉ ବନ୍ଧୁ କାଲି କୁଆଡେ ଯାଇଥିଲେ ବା?
ହଁ ମୁଁ କାଲି ଯାଇଥିଲି ଡ୍ରେସ୍ ମାନେ ଯୋଉ ନୂଆ ପୋଷାକ କିଣିବା ପାଇଁ ତ ରଜରେ। ତ ଯାଇଥିଲି ଆମ ଏପଟ ବଜାରକୁ ଯାଇଥିଲି। ହଁ ଯାଇକି ନେଇକି ଆସିଲି। ଆଉ ନେଇକି ଖାଇକି ଖାଇ ପିଇକି ଆସିଲୁ ଆଉ। କାଲି ସନ୍ଧ୍ୟା ସମୟରେ ଯାଇଥିଲି। ଖାଇଥିଲି ମୁଁ ବରା ପିଆଜି ପକୁଡ଼ି ଆ ଗୁପ୍ ଚୁପ୍ ଏଇ ସବୁ ଖାଇକି ଆସିଥିଲୁ ଆଉ।
ଆଉ ବନ୍ଧୁ ଆପଣ
ଆପଣଙ୍କ ଆଡେ ତ ଗରମ ତାପମାତ୍ରା ଥିବ ଆଉ। ଆଉ କଣ କହିବି ବନ୍ଧୁ ସମସ୍ତଙ୍କ ଆଗରେ ତ ତାପମାତ୍ରା ସମସ୍ତଙ୍କ ଆଡେ ଅଛି। ଆପଣଙ୍କ ଆଡେ କେମିତି ଅଛି।
ଆମ ଏପଟରେ ବହୁତ ଦୁର୍ ଗରମ ହଉଛି। ଆଜି ଟି କି ଏପଟରେ ଅ ମାନେ ପାଗ ଟା ଟିକେ ନରମ ଅଛି। ନହେଲେ ଉଁ ପ୍ରବଳ ଗରମ ହଉଚି। ବର୍ଷା ଟିକେ ହେଲେ ଟିକେ ଭଲ ଲାଗନ୍ତା। ମାନେ ବର୍ଷା ବି ହେଲେ ବି ଭଲ କାହିଁକିନା ଏବେ ସବୁ ମାନେ ଆଉ କଣ ଅ ଏବେ ତ ଏଇଭଳିଆ ରଜ ପାଗ। ତାପରେ ବର୍ଷା ବର୍ଷା ହେଲେ ଟିକେ ଥଣ୍ଡା ବି ଲାଗନ୍ତା ଏଇ ବର୍ଷା। ଏଇ ଆ ପରେ ରଜ ପରେ ବି ବର୍ଷା ଦିନ ଟା ହି ପଳେଇ ଆସିବନି କି। ତାପରେ ଏଇ ଯୋଉ ବର୍ଷା ବି ହୋଉଚି। କାଳ ବୈଶାଖୀ ଟା ଯୋଉ ହେଇଯାଉଛି ସେଇଟା ହୋଉଚି ମାନେ କଣ ସେଇଟା ନ ହେଇକି ମାନେ ସାଧାରଣତଃ ବର୍ଷା ହେଲେ ଭଲ। କାହିଁକି ନା କାଳ ବୈଶାଖୀ ହେଲା ବେଳକୁ ବେଶୀ କ୍ଷୟକ୍ଷତି ହୋଉଚି ନା।
ଆଜ୍ଞା ବନ୍ଧୁ ବନ୍ଧୁ ଆମ ଇଆଡ଼େ ନୁହେଁ କହିବି? ବନ୍ଧୁ ଆମ ଇଆଡେ ଯୋଉ ଆମ୍ବ ପ୍ରବଳ ହେଇଛି ଆମ ବାଡିରେ ଆଉ
ଆଜ୍ଞା।
ବନ୍ଧୁ ଆମର ଗାଈ ଗୋରୁ ସବୁ ଆସୁଛନ୍ତି ଖାଇବା ପାଇଁ ଚାରିଟା ବେଳେ ଆମ୍ବ ପଡୁଚି।
ଆଜ୍ଞା।
ଆଉ ବନ୍ଧୁ ସମତଙ୍କ ଘରକୁ ବାଣ୍ଟି ଛୁ ଆମ୍ବ ଆମ୍ବ ବହୁତ ଗଦା ହୋଉଛି ନା। ବାଡ଼ିରେ। ଆଉ ଖଜୁରୀ କୋଳି ବି ଅଛି ଲୋକ ଆସିକି ନେଉଚନ୍ତି ବିଛେଇକି ଯାହା କିଛି ପଇ ସା ଦଉଚନ୍ତି ତାଙ୍କ ମନ ହଉଚି ଦଉଚନ୍ତି। ସେତିକିରେ ସେ ଖୁସି ହେଇଯାଉଚନ୍ତି ସେନେ ଆମେ ଦଉଚୁ ତାଙ୍କୁ ଆଉ ବନ୍ଧୁ ଏଇଆା ସବୁ କଥା ଆଉ ଆମର ପରିବା ଚାଷ ହୁଏ। ଆଉ ଆମର ବନ୍ଧୁ ପରିବା ଚାଷ ଯୋଉ ହୁଏ ସେ ହାଟରୁ ଆସିକି ନିଅନ୍ତି।
ଆଜ୍ଞା।
ଆମେ କମ ଅନୁସାରେ ବେପାର କରିଦେଉ ତାଙ୍କୁ ଦେଇଦଉ ଆଉ। ଆଉ ଆମର ଯାହା ହୁଏ ଆମର କ୍ଷତି ଆମର ଯାହା କ୍ଷତି ହେଲେ ଆମର କ୍ଷତି ହୁଏ ଆଉ ଆମର ଯାହା ଖାଉ ଆଉ। ବନ୍ଧୁ ଆଉ ଆଉ ପରିବା ଆଉ ଏଇ ସବୁ କଥା।
ପରିବା ଲଗେଇବା କଥା କାହିଁକି ନା ଏବେ ବି ସବୁଥିରେ ରାସାୟନିକ ଜିନିଷ ମିଶୁନିକି ତ ସେଥିଲାଗି ମି ଯିଏ ପରିବା ଖତ ଫତ ଦେଇକି ଲଗେଇବ ସି ଖାଇବ ମାନେ ସେଥିରେ ମାନେ ଆମକୁ କିଛି ଯାହାହେଲେ ବି ଆମକୁ କିଛି ପୋଷକ ମିଳିବ ନହେଲେ ଏମିତି ତି ମାନେ ରାସାୟିନିକ ଜିନିଷ ବାହାରୁ କିଣିକି ଖାଇବା ଅପେକ୍ଷା ନିଜେ ଲଗେଇବା ଟା ଭଲ।
ଆଉ ବନ୍ଧୁ ଜାଣିଚ ଆମର ଗାଈ ଅଛନ୍ତି। ଆଉ ଆମର ସେ ଯୋଉ ତାର ଗୋବର ହଁ କ୍ଷୀର ଦିଅନ୍ତି। ଆମର କ୍ଷୀର ନିଅନ୍ତି ଆସିକି ଲୋକ ଆଉ ବନ୍ଧୁ ଆମର ଯୋଉ ଗୋବର ତାର ବାହାରେ ଆମେ ତାକୁ ପକେଇକି ଆମର ଶାଗ ଜହ୍ନି କାକୁଡି ସବୁ ସେଇଥିରେ କରୁ ରାସାୟନିକ ପଦାର୍ଥ କିଛି ଆମର ଦଉନା। କାରଣ ଆମ ଘର ଖାଇବା ପାଇଁ ଆଉ କିଛି ଯାହା ହେଲେ ଆମେ ବିକ୍ରି କରୁ ଆଉ। ଏଇ ସବୁ ଆଉ ଆମେ କାହିଁ ରାସାୟନିକ ପଦାର୍ଥ ଦେଇକି କରିବୁ ଆମେ କରିବାକୁ। ଆମର ନିଜର ଦେହ ପାଇଁ କ୍ଷତିକାରକ ରାସାୟିନିକ କିଛି ପୋଷକ ମିଳିବନି।
ଯାହାବି ତମେ ଯାହାକୁ ଦବ ତହାରବି ଦେହ ଖରାପ ହବ ତା ଅପେକ୍ଷା ନିଜେ ଯେତିକି ଖତ ପକେଇକି ବ୍ୟବହାର କରିକି ଜିନିଷ ଲଗେଇବ। ସିଏ ଖାଇବାରେ ତାର ସ୍ଵାଦ ଅଲଗା ପ୍ରକାରର।
ଆଜ୍ଞା ବନ୍ଧୁ।
ଆଜ୍ଞା। ଆପଣଙ୍କ ଆଡେ ରଜରେ କଣ ପିଠା ପିଠି ହୁଏକି?
ହଁ ବନ୍ଧୁ ଆମରତ ରଜରେ ଭଲ ହୁଏଏଠି କବାଡି ଖେଳହୁଏ। ତା ଉ। ଆଉ ଆମର ଏଠି କିତିକିତି ଖେଳ ହୁଏ ପୋଡପିଠା। ଆଉ ଏଇସବୁ ଆଉ ବନ୍ଧୁ ଆଉ।
ଆଜ୍ଞା। ଆମ ଏପଟରେବିତ ସେଇ ପୋଡ ପିଠାହୁଏ ରଜରେତ ପାନ ଖାଇବା ସମସ୍ତେତ ଖାଆନ୍ତି ଆପଣତ ଜାଣିଥିବେ? ଆଉ ଦୋଳି ଫୋଳିତ ଖେଳନ୍ତି ଆପଣଙ୍କ? ହଁ ଆପଣଙ୍କ ସେପଟରେ ପଟାଦୋଳି ଲଗାହୁଏ। ଆଜ୍ଞା ଆପଣଙ୍କ ସେପଟରେ ପଟାଦୋଳି। ଆମ ଏପଟରେବି ପଟାଦୋଳି ଲଗାହୁଏ। କିନ୍ତୁ ଆମ ଗାଁରେ ଲଗା ହୁଏନି ଆମ ଗାଁରେ ଛାଡିକି ଗୋଟେ ଗାଁରେ ଲଗାହୁଏ ଗୋଟେ ପଡିଆ। କିଛି ବଡ ପଡିଆ ଅଛିନା? ଛୁଆମାନେ ଖେଳନ୍ତି ସେଇଠି ଲଗାହୁଏ ଆମ ଗାଁରେ ଏପଟେ ସମସ୍ତଙ୍କ ଘରେ ଘରେ ଲାଗେନା। ସେଇଥିଲାଗି ଆମର ରସି ଦୋଳି ଲଗେଇଛି, ହାଲୋ
ଓହୋ, ଆଜ୍ଞା ବନ୍ଧୁ, ଆଉ କଣ କହୁଥିଲେ, ଆଉ ଆପଣଙ୍କ ଦେହ ପା ଭଲ, ଠିକ ଅଛି?
ହଁ ହଁ, ମୋ ଦେହ ସୁସ୍ଥ ଅଛି।
ଆପଣ ମୋ କଥା ପଚାରିଲେ, ମୁଁ ଆପଣଙ୍କ କଥା ନପଚାରିଲେ ଭଲ ଲାଗିବ, କୁହନ୍ତୁ ସମସ୍ତେ ସୁସ୍ଥ ରହିଲେ, ପରିବେଶ ସୁସ୍ଥ ରହିଲେ, ଆମେସୁସ୍ଥ ଆଉ ପରିବେଶତ ବିଗାଡି ଦଉଛନ୍ତି ଆଉ, ଲୋକ ଆଉ, କଣ କଇବା?
ଆଜ୍ଞା, ଠିକ୍ କହିଲେ।
ଆଉ, ବନ୍ଧୁ ଗୋ ରହିଲି।
ଆଜ୍ଞା, ଆଜ୍ଞା, ନମସ୍କାର।
ଆଜ୍ଞା, ନମସ୍କାର, ବନ୍ଧୁ ଖୁସିରେ ରୁହନ୍ତୁ।